କଣ କରୁଚ?
ହାଲୋ।
ହଁ ଭାଇ କଣ କରୁଛ? ଶୁଭୁନି।
ହଁ ଏବେ ଶୁବିଲା।
ଓହୋ ତମଛ କଣ କରୁଛ?
ଏଇ ଘରେ ବସିଛୁ।
ଓ ବର୍ଷା ହଉଛି?
ହଁ ବର୍ଷା ତ ଏଇ ଝିପି ଝିପି ବର୍ଷା ସକାଳୁ ଲାଗି ରହିଛି।
ହ
ସିଆଡେ
ଆମ୍ ଏଠି ହଁ ବର୍ଷା ହଉଛି ପୁଣି ବନ୍ଦ ହଉଛି ପୁଣି ହଉଛି ସେମିତି ଆଉ।
ଓହୋ।
ଆଉ କଣ ଖାଇଛ ସକାଳେ?
ହଁ ସକାଳୁ ଖାଲି ଦହିବରା ଟିକେ ଖାଇଥିଲି ଆଉ କଣ ଖାଇବା?
ଓହୋ ମୁଁ ସେ ମୁଁ ବି ସେଇ ଇଟିଲି ଆଉ ବରା ଖାଇଛି।
ଓହ
ଆଉ କଣ କଲ କାଲି?
କାଲି ଆଉ କଣ କାଲି ଯାଇଥିଲୁ ଟିକେ ବୁଲିବା ପାଇଁ ଏଇ ପାର୍କ ଆଡେ।
ହୁଁ। ଓହୋ।
ହୁଁ କାଲି ବର୍ଷା ଛାଡିଥିଲା ବୋଲି ସେ ସନ୍ଧ୍ୟା ଟାଇମ ରେ ଯାଇଥିଲୁ। ଆଉ ଆଜି ତ ଦିନ ମାନେ ଲାଗି ରହିବ ଲାଗୁଛି ବର୍ଷା।
ଉ ହୁଁ। ହଁ ମୁଁ ସିଆଡେ ତ ଆମ ଇଆଡେ ତ ଖାଲି ତିନି ଦିନ ଧରି ବର୍ଷା ଉପରବେଳେ ରହୁଛି ଖେଳି ଆଉ ଯେତେବେଳେ କ୍ରିକେଟ ଖେଳିବା ପାଇଁ ସେଇବେଳ ଖାଲି ହଉଛି ବର୍ଷା। ସେତେବେଳେ ବର୍ଷ ଲାଗି ରହୁଛି ତାପରେ ହେଁ କାଲିଠୁ ତ ସକାଳୁ ଲାଗି ରହୁଛି। ଆଜି ବି ହଉଛି ବନ୍ଦ ହେଇଗଲ ତେ ଆଉ। ମୁଁ କେତେ କହିଥିଲି ସେଇଥିରୁ ମାନେ କଣ କଣ କହିଥିଲି କି ତମକୁ?
ଶୁବୁନି?
ହ୍ୟାଲୋ।
ହଁ।
ଶୁଭିଲା ନା?
ହଁ ହଁ।
ଆଉ ମୁଁ କହୁଥିଲି ମୁଁ କଣ କଣ କହିଥିଲି ତମକୁ ମୋର ଆଉ ମନେ ପଡୁନି।
କଣ କେଜାଣି ମୋର ବି ମନେ ନାହିଁ।
ଓହୋ ସ୍କୁଲ କଥା କହିଥିଲି ନା ତମକୁ?
ସ୍କୁଲ ଆଡେ ହେଇଥିବ ମନେ ନାହିଁ।
ଟିୟୁସନ୍ କଥାଟା କହିଥିଲ ଯୋଉ ଲାଇଟ ଟା ମୁଁ ବନ୍ଦ ଅନ୍ କରୁଥିଲି।
ହଁ ହଁ ହଁ ହଁ ଏଇଟା ମନେ ଅଛି।
ଆଉ ତମେ କଣ ଗୋଟେ କହିପକଉଥିଲ ସେଇଦିନ ତାପରେ ଆଉ କଲ ତ ହେଲାନି ଆଉ
ଓହୋ ଯୁ ଆମ ଆମ କଲେଜ ବିଷୟ
ହୁଁ।
ଆମ ଆମ କଲେଜରେ ଆମ କଲେଜରେ ଦିଟା ଗ୍ରୁପ ବନେଇକି ପଇଡ ଚୋରି କଲେ।
ହୁଁ।
ହେଲେ ହଷ୍ଟେଲରେ ରାତି ଗୋଟେ ଦିଟା ହବ ପିଲା ଯାଇଥିଲେ ଚୋରି କରିବା ପାଇଁ ଆମେ ସବୁ ଶୋଇଛୁ। ତା ପରଦିନ ଦେଖିଲେ ଯେ ନଡିଆ ପଡିଛି ବାହାରେ। ଯିଏ ସଫାସଫି କରେ ସେ ଦେଖିଲା ସେ ସାରଙ୍କୁ କହିଦେଇଛି ସେ ସାରେ ଯେତେବେଳ ଆସି ପଚାରିଲେ କିଏ ପିଇଛ ସତ କଥା କୁହ ଆଉ ତ କେହି ମାନିବେନି ନା ହେଠି।
ହ ହଁ ମାନେ କିଏ ନେଇଛି ଆଉ ଚୋର କଣ କହିବ ମୁଁ କହିଁଚି ହୁଁ।
ଫସ
ହାଲୋ।
ଯେତେବେଳେ ଆମର ଠିକ ଏକ୍ଜାମ୍ ଥିଲା।
ହୁଁ।
ଏକ୍ଜାମ ଥିଲା ଦି ଦିନି ଖଣ୍ଡେ ଆମଠୁ ଆମର ଆଡ଼ମିଟ କାର୍ଡ ନେଇଗଲେ।
ଆଡ୍ମିଟ୍ କାର୍ଡ ନେଇ ପଳେଇଥିଲେଲେ ସମସ୍ତଙ୍କଠୁ।
ହଁ କହିଲେ ଯଏ ମାନିବ ତ ତାକୁ ଏକ୍ଜାମ ଦିଆହବ ଯ ନ ମାନିବ ତାଠୁ ସିଧା ରହିଲା ସେଠି।
ହୁଁ କିଏ ମାନିଥିଲେ ନା ମାନି ନଥିଲେ? ହାଲୋ
ତାପରେ ସିଏ ଯେମିତି କ
ଶୁଭୁନି ଭାଇ ରୁହ ଟିକେ ହଁ ଏବେ କୁହ।
ହ୍ୟାଲୋ ହୁଁ ମୁଁ କହିଲି ସିଏ ଯେମିତି କହିଦେଇଛି।
କିଏ କହି ଦେଇଛି ମୋତେ ଶୁଭୁନ ଥିଲା ନ ଯ
ମୁଁ କହିଲି ଯେ
ହାଲୋ
ହାଲୋ
ମୁଁ କରି ନି ଏଇଁ ତାର କହିଲା ଆଉ ସେ କିହିଲା ତାର ଦେଖିଥିବୁ ତ କିଏ କିଏ ପାଇଛନ୍ତି ଶବ୍ଦ କହ ଯାହାହେଲେ ଜଣେ କହିଲା ମାନେ ତାର ସବୁ ତ ନେଇ ନେଇ ଖାଇଥିଲେ କି ପାରିଥିଲେ ଚଢ଼ିଥିଲେ ସମସ୍ତଙ୍କୁ ବିଶ୍ବାସ ଜଣକା
ଓହୋ।
ପୁଣି ଏଇଥିରେ ଅଛନ୍ତି ପନ୍ଦର କୋଡି଼ଏଟା ପିଲା।
ପନ୍ଦର କୋଡ଼ିଏ ପନ୍ଦର କୋଡ଼ିଏ ଟା ପିଲା।
ନଡ଼ିଆ ଗଛ କେତେବେଳେ ଖାଇଛନ୍ତି ଜାଣିଛ ନା?
ଆଁ।
ତିରିଶିଟା ନଡି଼ଆ।
ଶୁଭୁନି ହଁ ଏବେ ଶୁଭିଲା।
ମୁଁ କହିଲି ତିରିଶ୍ ନଡ଼ିଆ ଗଛ।
ହଁ।
ଆଉ ନଡ଼ିଆ ଗୋଟେ ଗଛରେ ଥିଲା ଦଶ୍ ଦଶ୍ ଦଶ କୋଡି଼ଏ ଟା କି ପନ୍ଦରଟା ଏମିତି ଗୋଟେ ଗୋଟେ ଗଛ ପିଛା।
ହଁ ମାନେ ସବୁ ଗଛରୁ ଖାଇଦେଲେ ନା କଣ?
ଆ ସବୁ ପଇଡ଼ ପରିକା ହେଇଛି ଖାଲି ପକେଇଲେ ଫଟେଇଲେ ପିଇଲେ।
ପୁଣି ସବୁ ଗୋଟିଏ ଗଛରେ ଗୋଟେ ବି ନଥିଲା ଆଉ।
ନା ନା ଗୋଟେ ବି ନାହିଁ ସବୁ ପାରିଦେଇଛନ୍ତି।
ହୁଁ ମାନେ କଣ ସେଟା କଲେଜ୍ କଲେଜ୍ ର
ହଁ ହଁ କଲେଜ୍ କ୍ୟାମ୍ପସ୍ ଭିତରେ ଏନ୍ତି ରୋଡ ସାଇଟରେ ଏନ୍ତି ସବୁ ଲାଗିଛି।
ହଁ। ରାତିରେ ଯାଇକି ପୁରା ପେଟ ପୁରା ଫୁଲ କରିକି ପିଇ ଦେଇଛନ୍ତି ଆଉ।
ହୁଁ ହୁଁ।
ଆଉ
ହୁଁ।
ଆଉ ରଥରେ ଯିବ ନା ପୁରୀ ନା
ନଇଁ ମୋର କଲେଜ ରି ଆଡ଼ମିସନ୍ ଅଛି ବା।
ଉୁଁ ହଉ ମାନେ କୋଉ କଲେଜ ମାନେ କୋଉ କଲେଜି କହୁଛି। କଣ କରୁଥିଲ ତମେ ଆଇଟି ଆଇଟି ଆଇ ଟି ଆଇ ପା ହଁ ଡିପ୍ଲୋମା। ହୁଁ ହୁଁ ଆଉ ଜଣଙ୍କ ସହିତ କରୁଥିଲେ ସେ ଆଇ ଟି ଆଇ କରୁଥିଲା ହଉ ଭଲ ହେଲା। ତାପରେ ଆଉ ଆମର ସେମିତି ଗୋଟେ କହିଥିଲି ନା ଫୁଟୁବଲ୍ କଥା ମୁଁ ଯଉ ଯାଇଥିଲି ସ୍କୁଲ୍ ରୁ ହ୍ୟାଲୋ
ହୁଁ ହୁଁ ହଁ ହଁ
କହିଥିଲି ସ୍କୁଲ ରୁ ଯାଇଥିଲି ଫୁଟବଲ ଖେଳିବାକୁ ସେଇଟା କହିଥିଲି ନା। ହ୍ୟାଲୋ। ହ୍ୟାଲୋ।
ଏ ଭୟସ ଆଉ
ହଁ ହଁ ବହୁତ ଏ ନେଟୱାର୍କ ଟା ଇସୁ
ହଁ ବର୍ଷା ହଉଛି ସବୁଆଡେ ସେ ଜୁନିଅର୍ ପ୍ରବ୍ଲେମ ରହୁଛି।
ହଉ ନହେଲେଇ ଖାଲି ଗୋଟଏ ହେଇକି ରହିଯିବା ଆଉ ତମେ କଚ୍ଚା ହୁଏ ମୁଁ ଆଉ କଲ କପାଇ କରିବି ବେକାର ଟା ହେନେ ନେଟୱର୍କ ଇସୁ ହେଲାଣି।
ହଁ।
ହଁ ହ ତାପରେ ମାନେ ନା ଫୁଟବଲ କଥା ମୁଁ କହିଥିଲି ଯୋଉ ମୁଁ ସ୍କୁଲରୁୁ ଯାଇଥିଲି ଅଲଗା ସ୍କୁଲକୁୁ ଫୁଟବଲ ଖେଳିବାକୁ। କହିଥିଲି ବୋଧେ ନା କଣ କହିନି ନା ମାନେ
ନା।
ଆମେ ଯାଇଥିଲୁ ସ୍କୁଲ ଆମେ ସ୍କୁଲୁ ରୁ ଯାଇଥିଲୁ ହେଲା। ଫୁଟବଲ ଖେଳିବାକୁ ମାନେ ଆମେ ଚାରି ଜଣ ନା ପାଞ୍ଚ ଜଣ ଯାଇଥିଲୁ। ଆମେ ଖାଲି ସେଇ ଫୁଟବଲ ଦେଖି ଖାଲି କୋଉ ମାନେ ମାଇବା କଥା ଆଉ ଆମେ ସେମିତି ଜା ହେଲା। ଆଉ ଆବ ପିଟି ସାର୍ ଦେଖ ଯାଉଛନ୍ତି ଏମାନେ ଠିକ ଆମ ସ୍କୁଲ ରଖିବା ଆଉ ଯେମିତି କାଦୁଆରେ ଖେଳୁଥିଲୁ ଆମେ। ଆମ ଭିତରୁ ଜଣେ ଖାଲି ଖେଳି ଶିଖିଥିଲା ମାନେ ସେ ଖେଳୁ ସେ ମାନେ ସେଇଠି ବି ଯୋଉଠି ଗଲୁ ସେଇଠି ଆଲାଉ ଥିଲା। ଖାଲି ବୁଟୁ ଯିଏ ପିନ୍ଧିବ ସେଏ ଖେଳିପାରିବ ଆଉ ମୁଁ ଆଉ ସେ ଯିଏ ଖେଳେ ଖେଳି ସି ଶିଖିଥିଲା ସେ ଖାଲି ବୁଟୁ ନେଇଯାଇଥିଲୁ ଆଉ କିଏ ନେଇଯାଇନି। ଆଉ ତିନି ଜଣ ମାନେ ସେମିତି ପଳେଇଛନ୍ତି ମାନେ ଜୋତା ପିନ୍ଧି ପଳେଇଛନ୍ତି ଆଉ। ତାପରେ ଉଁ ସେ ଖାଲି ଜଣେ ଗଲା ଖେଳିବ ଆଉ ତିନି ଜଣଙ୍କୁ କବାଡିରେ ବସେଇଦେଲେ। ଆଉ ମୁଁ ଦେଖୁଛି ମୁଁ ଏକା। ତ ୟ ସହିତ ଫୁଟୁବଲ୍ ଖେଳିବି ନା ମାନ ଖେିବି ମୁଁ ତ କିଛିି ଜାଣିନି ଏତେ ଭଲ ଭଲ ପ୍ଲେୟର। ମୁଁ ଗୋଟେ ବାହାରୋଥା ଦେଇ ଦେଲି ମାନେ ସାର୍ ପେଟ କାଟୁଛି ମୁଣ୍ଡ ବିନ୍ଧୁଛି ମୁଁ ଖେଳି ପାରିବିନି ସାର୍ ବି କେମିତି ମାନିଗଲେ ହଉ ଯାହା ତୁ ବସିବୁ ହେଲା ସାର୍ ବି ମାନିଗଲେ ସାଙ୍ଗେ ସାଙ୍ଗେ। ଆଉ ଯୋଉ ସେମାନେ ତିନି ଜଣ ଫୁଟବଲେ କବାଡି ଖେଳୁଛନ୍ତି ସେଇ କବାଡିରେ କହିଲେ କବାଡି ରେ ଯାଉନୁ। ଆଉ କବାଡିର ଯୋଉ ପ୍ଲେୟର ଦେଖିବ ସବୁ ମାନେ ବଡ ବଡ ପୁରା ଏମିତି ବାହାରିଛି ତାଙ୍କର ପୁରା ମସଲ ଫସଲ। ଏ ରେଗୁଲାର ପିଲାଗୁଡା। ତାଙ୍କ ଯୋଉ ବାହାରିଛି ଆଉ ତାଙ୍କ ସହିତ ଆବ ସ୍କୁଲରେ ଯୋଉ ତିନିଟା ପିଲା କାଠୁଆ ସେମାନେ ଖେଳୁଛନ୍ତି। ଆଉ ମୁଁ ତ ଖେଳିିନି। ମାନେ ସେମାନେ ତିନି ଜଣ ଖେଳିଲେ। ସେମାନେ ମାନେ ସେମାନଙ୍କୁ ମାନେ ସିଲେକ୍ସନରେ ବି ନେଲେନି। ଏତେ ଖ ମାନେ ଏତେ ଖରାପ ଖେଳିଲେ ସେମାନେ। ତାପରେଆଉ ଖାଇବା ଦିଆ ହେଲା। ସେଇଟୁ ଆମେ ଖାଇକି ପଳେଇଆଇନୁ ମୁଁ ଖାଲି କହିଲି ଇ ନି ଆଉ। ସେଇଆ ପାଇଁ ଚଳେଇଲେ ଆଉ ହୁଁ। ପୁରା ଭଲ ହୁଏ ପଇସା ନିଦକି ନେଟକ ଟା ପାଉନି ଆଉ କଣ କରିବେ। କଥା ହେଇଯିବା ଆଉ ହୁଁ। ତ ଗନି ନହେଲେ ଭଲ ଭାବରେ କହିଥା ରାତିଟା ହେଲେ ପୁରା ଜୋର ସକାଳେ ଘରେ ଲୋକ ସେମିତି କହିି ହବନି।
ହଁ।
ଏ ହଁ। ରାତି ଟା ହେଲେ ଛାତବେଳେ ପଳେଇଛନ୍ତିି। ତ ଏବେ ତ ବର୍ଷା ଟାଇମ ଛାତଉପରେ ବି ଯାଇପାରୁନି।
ମୁଁ ତ ସେଇଆ ଆଉ ଆମର ବି ଏଇଠି ପୁରା ଘର ଘରକୁ ଲାଗିଛି ଯେ ଏପଟେ ଛୁଆ କାନ୍ଦୁଛି ସେପଟେ ସେ ତାକୁ ଡାକୁଛି।
ହୁଁ। ଆରେ ଏଠି ବି ଲାଗିଚି ଆଉ ଛାତ ଫାତ ବୋଧେ ଚିଲେଇବ ସକାଳ ଟାରେ ଚିଲେଇବ ଅଲଗା ରାତିରେ ସବୁ ଫାଙ୍କା ତମ କ ଥା ହବ କେହି ଜାଣିପାରିବେନି।
ହଁ।
କାଳେ କେତେ କଣ କରବ ସକାଳେ ସେ ନର୍ମାଲ କଥା ରାତିରେ ଯେତେ ଚିଲେଇ ପାରିଲ। ଯାଇିବ ଚିଲେଇଲେ ରାତିରେ ତୁ ତଳେ ତଳେ ତଳେ କିଛି ଶୁବାଯିବନ ଏବେ କଥା ହଇବାନି ସବୁ ଶୁବାଯିବ।
ହୁଁ।
ଆଉ ବର୍ଷା ବି ହଉଚି ଥଣ୍ଡାରେ ମୋ ମୁଣ୍ଡ ଫୁଣ୍ଡ ସବୁ ବିିନ୍ଧୁଛି।
ମୋରତେ ତ ଜର ହେଇଥିଲା ଯେ ଏଇ ଦି ତିନି ଦିନି ହବ ଛାଡିଚି।
ଓ। ଆଉ ତ ଅଳ୍ପ ଟାଇମ ରହିଲା ଆଉ ଆଉ ମୁଁ କହିଲି ଆଉ ତ ଅଳ୍ପ ଟାଇମ ରହିଲା ଆଉ ସେଇ ସେବି କଥା ହୋଉ ହୋଉ ଏ ଯୋଉ ଆଉ ମାନେ ତମେ ପୂଜା ରେ କଣ କଲ?
କଉ ପୁଜା?
ସେଇଠି ପଚାରି ଦଉଚି ଆ ମାନେ ରଜରେ କଣ କଲ?
ଅ ହଁ ରଜରେ କୁଆଡ ନାଇଁ ଏଇତ ଆମ ଗାଁ ପାଖରେ ଏଇଠି ବୁଲାବୁଲି କରୁଥୁଲୁ। ଦୋଳି ଖେଳିବା ପାଇଁ ଯାଇଥିଲୁ ଯେ ଦୋଳି ତ ପୁରା ଭିଡ଼।
ହୁଁ। ଆଉ ଏଠି ଖଲି ଛୋଟ ପିଲାମାନୋନ ଦଳି ଖେଳୁଥିଲେ ମୁଁ ଥରେ ଆଲି ସେ ଝୁଲିଛି ହଉ ଭାଇ ରଖ ଟାଇମ ହେଇଗଲାଣି ରଖିଦିଅ।
ହୁଁ ହୁଁ।
ହଁ ଆଉ ହଁ ପାଇଁ ବେକାରଟାରେ କଲ୍ କରିବି ମୁଁ ନେଟୱାର୍କ ନାହିଁ ଥାଉ।